ହ୍ୟାଲୋ, ଆଜ୍ଞା କଣ କରୁଛନ୍ତି ଆଣ୍ଟି?
ଏବେ ତ କିଛି ନାହିଁ। ଏଇ ଖିଆ ପିଆ ସରିକି ଟିକେ ଶୋଇ ପଡିଥିଲୁ। ଉଠିକି ଏଟେ ଝାଡୁ ଫାଡୁ ଘରରେ କରିକି। ବାସନ ଫାସନ ସଫା ହେଲା। ଆଉ ଲୁଗାପଟା ଭଙ୍ଗା ଭଙ୍ଗି ହେଇକି। ବାକି ଏଇନା ବସିଥିଲୁ ଆଉ।
ଓ ହଁ।
ଟିକେ ଟିକେ ବର୍ଷା ପକଉଚି। ମାଛ ତରକାରୀ ହଁ ଏବେ ଟିକେ ଟିକେ ବର୍ଷା ମାନେ ଜଷ୍ଟ ଆରମ୍ଭ ହଉଚି ଆଉ।
ଓ ଆମ ଆଡେ ହେଇଥାନ୍ତା କି। ଆମ ଆଡେ ଏତେ ଖରା ହଉଚି ମାନେ ଉଁ, ଉଁ, ବସି ହଉନି ଏତେ ଗରମ।
ହଁ ନାଇଁ ବେ-ଆଜି ବି ପ୍ରବଳ ଖରା ଥିଲା। ଯେ ଯେତିକି ଦେଖାାହଉଚି ବର୍ଷା ଟା ହେଲା ଭ ଭଳିଆ ଲାଗୁନି ଖାଲି ଯେମିତି କୁହନ୍ତିନି କଣ ଟିକେ ପକେଇ ଦଉଚି ସାଙ୍ଗେ ସାଙ୍ଗେ ସେକେଣ୍ଡ କେ ବନ୍ଦ। ମାଟି ବି ଓଦା ହଉନି।
ଆଜ୍ଞା।
ଆଉ ତୁମେ କଣ ଖାଇଲ?
ଆମର ମୁଁ ଆଜି କରିଥିଲି ମାଛ ବେସର। ଆଉ ଡାଲି, ଡାଲି ଏଇ ଯୋଉ ପୋଟଳ ଆଳୁ ଚିପ୍ସ ଭାତ।
ହଁ ନାଇଁ ଆମର ଖାଲି ମାଛ ତରକାରୀ ଆଉ ଭାତ ଆମ୍ବ ତା ସହିତ।
ହଁ ମାଛ ତ ହେଲେ ହେଲା। ଆପଣଙ୍କର ତ ମାଛ ପସନ୍ଦ।
ହଁ।
ଆଉ ହେଲା ମାଛ ହେଲେ ଖାଇବା ହେଇଗଲା।
ଖାଇବା ପିଇବା କାମ ସରିଗଲାଣି। ଏବେ ଟିକେ ଖାଲି ବର୍ଷା ପକଉଚି। ଆ, ଟିକେ ଆଉ ଜୋରରେ ହେଇଯାଆନ୍ତା କି ଗଛ ଗୁଛ ପାଇଁ ଧାନ ତଳି ପଡିଚି ଟିକେ ଭଲ ହୁଅନ୍ତା।
ହଁ ଆପଣଙ୍କ ଘରେ ଚାଷ ହୁଏ?
ହଁ ଆମର ମାନେ ବଡ ଚାଷ କହିଲେ ଚଳେ।
ଓ ହୋ।
ଚାଷ ହୁଏ।
ଓହୋ ଆମ ଘରେ ବି ଚାଷ ହୁଏ ଆମର ବି ତଳି ପଡିଛି। ଏ କେବେଠୁ ଧାନ ପକେଇଲୁଣି ଏବେ ଗଛ ହେଇନି ଧାନ ଟିକେ ଟିକେ ଗଜା ହେଇଛି।
ନାଇଁ ଆମର ବି ରଜ ପୂର୍ବରୁ ପଡିଥିଲା। ରଜ ପରେ ବି ପଡିଛି ଆହୁରି ବି ଭିଜା ହେଇଛି କାଲି ପଡିବ। ବାକି ଯୋଉରା ଟିକେ ଗଜା ହେଇଯାଇଛି ଟିକେ ବର୍ଷା କୁ ପାଣି ଖରାପ ହେଇ ଉଥିଲା ଏଇ ଯୋଉ ଖରାକୁ ଟିକେ ବର୍ଷା ଟିକେ ଟାଣରେ ହେଇଯାଆନ୍ତା ତାହେଲେ କିଛି ଅସୁବିଧା ହୁଅନ୍ତାନି ନହେଲେ ପାଣି ମଡେଇବାକୁ ପଡିବ ଆଉ।
ଓ ହୋ। କେମିତି ପାଣି କେମିତି ମଡଉଛନ୍ତି?
ପାଖରେ ଗୋଟେ ପୋ ପୋଖରୀ ଅଛି କେନାଲ ର ବି ସୁବିଧା ଅଛି କିନ୍ତୁ ବର୍ତ୍ତମାନ କେନାଲ ରେ ପାଣି ଛାଡ଼ିନି କେନାଲ ପାଣି ଛାଡିଥିଲେ ହେଇଯାଇଥାନ୍ତା ବର୍ତ୍ତମାନ ପାଣି ଛାଡିିନି ଏବେ ପୋ ପୋଖରୀରୁ ମଟର ସାହାଯ୍ୟରେ ଉଠେଇବାକୁ ପଡେ ଆଉ।
ଓ ହୋ
ପାଇପ ଲଗେଇକି ପିଲା ପହଞ୍ଚେଇବା ଏଇଟା ଟିକେ ଅଧିକ ପରିଶ୍ରମ ଆଉ। ପଡିବ ଆଉ।
କଣ ଚାଷ କାମ କିଛି ଜାଣିଛନ୍ତି?
ଚାଷ କାମ ବିଶେଷ ନ ଜାଣିଥିଲେ ବି ଯେହେତୁ ଘରେ ଚାଷ ହୁଏ ଆମେ ଚାଷୀ କୂଳ କହିଲେ ଚଳେ। ତ ଚାଷ ବିଷୟରେ ଚାଷ ବିଷୟରେ ବହୁତ କିଛି ଜଣା ଅଛି। ମାନେ ନିଜେ ବିଲକୁ ନ ଗଲେ ବି କିନ୍ତୁ ଆଜି ଲୋକ ପଡୁଛନ୍ତି ତାଙ୍କ ପାଇଁ ଖାଇବାକୁ ଦବା ଉଁ ଆଜି ହଉଛି ଏଇ ଧାନ ଟା ଏତିକି ଦିନ ମାନେ ଏତିକି ସମୟରେ ଗଜା ହେଇଯିବ ଏତିକି ଦିନରେ ଏଇ ଧାନଟା ଏଇ ବିଲରେ ଚାଷ ହୁଏ ଏଇପଟେ ଏଇ ଯୋଉ ଧାନଟା ଏଇ
ମାନେ କହିବା କହିବାକୁ ଗଲେ ଆମେ ତ ସେ ଧୂଳି ମାଟିରେ ଗଢା ହେଇଛୁ ନା ଆମେ ବି ଚାଷୀ ଆମେ ବି ଚାଷୀ। ଆ ଏବେ କା ସିନା ଲୋକ ଏଇ ହେଇ ଗଲେ ଵିଲ ବିଲକୁ କିଏ ବିଲକୁ ଯାଉଛି କିଏ ଯାଉନି
ମ ଯେତିକି ଚାଷ ମଝିରେ ଚାଷ ପ୍ରତି ଯେତିକି ବିମୁଖ ହଉଥିଲେ ପୁଣି ଲୋକ ଚାଷକୁ ଆପଣେଇଲେଣି। କାହିଁକି ନା ବ ତମାନ୍ ସରକାର ଯୋଉ ମଣ୍ଡିର ରେଟ୍ ବଢେଇଲେ ଧାନ ଚାଷର ଆମର ଏକତିରିଶ ଚାଷ କଲେ ତାପରେ ହଉଛି ଆଧୁନିକ ପ୍ରଣାଳୀରେ କେନାଲ ଫେନାଲ ହେଲା ବିଶେଷ ମରୁଡି ହବାର ସମ୍ଭାବନା କମ। ହଁ ପାଣିର ସୁବିଧା ରହିଲା ପ୍ରାୟତଃ ହ ପେଟି କେନାଲ ସବୁ ଛୋଟ ଛୋଟ ଗମେଣ୍ଟ ତରଫରୁ ଆସିଗଲା ବିଲ ମାନଙ୍କୁ। ତ ଚାଷ କରିବା ଧୀରେ ଧୀରେ ଟିକେ ସହଜ ମାନେ କେବଳ ଯେ ବର୍ଷା କୁ ଭରସା କରିକି ଯୋଉଟା ଆମେ ରହୁଥିଲେ ଏବେ ପୃ ତିମ ଉପାୟ ତାର ମିଳିଗଲାଣି।
ଆଉ ମତେ ମତେ ଚାଷ କରିବା ମାନେ ସବୁ ସବୁ ମାନେ ଜଣା କିନ୍ତୁ ମୋ ମାମା ଯିବାକୁ ଦିଏନି ଏଇ ମାମା କେବେ ଲୋକ ପକେଇଲେ ଯୋଉ ଲୋକମାନେ କାମ କରନ୍ତି ମୁଁ ଯାଇକି ବି ଏମତି ଯୋଉ ମାମା ଖାଇବା ବନେଇ ଦିଅନ୍ତି ସେ ଲୋକମାନଙ୍କ ପାଇଁ ଏମିତି ଯୋଉ ପାନ ଫାନ ସବୁ ନେଇକି ଯାଏ ବିଲ ପାଖ ମତେ ଏମିତି ମାମା କୁହେ ବିଲ ଫିଲକୁ ଓହ୍ଲେଇବୁନି ଇଏ କରିବୁନି, କାହିଁ ତମେ ମାନେ ପାଠ ପଢ ବିଲ ମତେ କିନ୍ତୁ ସେ କାଦୁଅ ପାଣି ଘାଣ୍ଟିବା ପାଇଁ ଭାରି ପସନ୍ଦ। ମୁଁ ଯାଇ
ଆମ ଛୁଆ ଦିନେ ବି ଆମେ ବିଲ ମାନଙ୍କୁ ଯାଉ, ଏବେକା ପିଲାମାନେ ଅବଶ୍ୟ କମ ଯାଉଛ ନ୍ତି କାଇଁକି ନା ଆମ ପିଲା ବେଳେ ବି ଆମେ ଯାଇଛୁ।
ମୁଁ ବି ମୁଁ ବି ଯାଇଛି ମୁଁ ଯୋଉ ସେ ଯୋଉ ବିହନ କୁହନ୍ତି, ତାକୁ ବି ମୁଁ ଉପାଡିଛି ଏମିତି ଗୋଟେ ଗୋଟେ ଲଗେଇଛି ବି। ମତେ ଭାରି ସେ କାଦୁଅ ପାଣିରେ ପସ୍ ମାନେ ଗୋଡ ପସେଇକି ସେ ସବୁ କାମ କରିବାକୁ ପସନ୍ଦ, ମୋ ମାମା କୁହନ୍ତି ଯେ ହଁ ଏ ଏ ସବୁ କରେ ତତେ ପା ପଢିବାକୁ ହବନି, ଏମିତି କୁହନ୍ତି କହିଲେ ସେମାନେ ମାନେ ସେଇଟା ଗୋଟେ ଖୁସି ନା ମାନେ ପାଣି ଭିତରେ ଯାଇକି ଇଏ କରିବୁ ଡର ବି ଲାଗେ କୋଉଠି ସାପ ଫାପ ଥି ଥିବ ଆଉ ଖୁସି ବି ଲାଗେ।
ଆଉ। ଆମର କଣ ଆମର ପଡ ହଉଛି ଏପଟେ କହିବାକୁ ଗଲେ ଧାନ ଚାଷ। ଅଳ୍ପ କିଛି ମୁଗ ଚାଷ ହୁଏ।
ମାନେ ଆମର ମୁଗ ଆମର ମୁଗ ଚାଷ ହୁଏନି, କିନ୍ତୁ ଧାନ ଚାଷ ପ୍ରତି ବର୍ଷ ଆମର ଧାନ ଚାଷ କୋଉ ବର୍ଷ ଯେ ଗୋଟେ ହବନି। ଏମିତି ନାଇଁ ସବୁ ବର୍ଷ ଧାନ ଚାଷ ହୁଏ।
ଏବେ ତ ଆମର ସବୁ ଧାନ ଚାଷ ଆରମ୍ଭ ହେଇଗଲାଣି, ଏବେ ଆମର ଆସିଯିବ ରଥଯା ତ୍ରା, ରଥଯାତ୍ରା ପରେ ପରେ ଆମର ସବୁ ଧାନ ମା ମାନ ସମସ୍ତେ ତ ପ୍ରାୟ ସେ ରଥଯାତ୍ରାକୁୁ ଅପେକ୍ଷା କରିଥାନ୍ତି। ରଥ ଆସିଲା ପରେ ଠାକୁରଙ୍କର, ଏଟା ଧାନ ରୋଇବା ଆରମ୍ଭ କରିଦିଅନ୍ତି।
ଏବେ ତ ବିଲ ବିଲରେ ଏତେ ପାଣି ବି ହେଇନି ରଥଯ ତ୍ରା ଚାଲି ଆସିଲା ଏବେ କଣ କରିବେ କି?
ନାଇଁ ଯେତିକି ଦିନିରେ ଧାନ ବିହନ ପଡିଛି, ରଥଯାତ୍ରା ପାଖାପାଖି ହେଇଗଲେ ତଳା ହେଇକି, ଗୋଟେ ଗୋଟେ ବିଲ ଅଛି ପାଣି ବିଲ। ସେ ଲୋକମାନେ ସେଇ ହିସାବରେ ସେ ଧାନ ତଳି ପକାନ୍ତି। ଯେ ଏଇ ବିଲଟାରେ ଆଗେ ପକେଇବା ଅଳ୍ପ ବର୍ଷାରେ କି କେନାଲ ପାଣି ଦ୍ଵାରା ସେଟା ଚାଷ ଏ ଯୋଉ ହେଇଯିବ। ସେ ଅନୁସାରେ ଆମର ଡିଭାଇଡ ହେଇକି ବିଲ ସବୁ ତଳି ପଡିଛି, ତାର କେତେ ଦିନ ପଛ ଏଟା କାହିଁକିନା ସେଇ ଦଳିଟା ରୁଆ ସଇଲେ ଏଇ ଦଳିଟା ରୁଆ ହବ। ସେ ସେଇ ଏଥିରେ ଗ୍ୟାପ କରି କରି କରାହେଇଛି। ସବୁ ରଥଯାତ୍ରାକୁ ଠାକୁର ଆସିବେ, ଏଇଆଡେ ଆମର ଏଇ କାମ ବି ଆରମ୍ଭ ହେଇଯିବ। ତ ପୁରା ଆମେ ଚାଷୀ କୁଳ କହିବା ପାଇଁ ଗଲେ, ରଥଯାତ୍ରା କୁ ଭାରି ଜୋରରେ ଅପେକ୍ଷା କରିଛୁ। ଆଉ।
ହଁ।
କାମ ଆରମ୍ଭ ହେଇଯିବ, ହଉଛି ଯଉ ହଁ ଧାନ ଚାଷ ଇଆଡେ ଠାକୁର ଆସିବେ, ଗାଁ ରେ ଗୋଟେ ସୁନ୍ଦର ମହଲ ସୃଷ୍ଟି ହେଇଯିବ। ଆଠ ଦଶ ଦିନି ପୁରା ରଥଯା
ହଁ- ହଁ। ସେ ରଥଯାତ୍ରା ଆମର ବି ଏଇଠି ଭଲ ହୁଏ ରଥଯା ତ୍ରା କହିଲେ ବଡ ବଡ ରଥ ତିନି ଚାରିଟା ହୁଏ। ଆଉ ସବୁ ଯିଏ ଯାହାର ଘରେ ଘରେ ଛୋଟ ଛୋଟ ପିଲା ସବୁ ଯୋଉ ରଥ କରିକି ଆଣନ୍ତି। କିନ୍ତୁ ଭଲ ହୁଏ, ମାନେ ମା ମାର୍କେଟରେ ଯେମିତି ପୁରା ଭିଡ ଆଉ। ଗୋଟେ ଭଲ ମାହୋଲଟେ ହୁଏ।
ହଁ ଆମର ଏଠି ବେଶୀ ବଡ ନହେଲେ ବି ଗୋଟିଏ ରଥ ହୁଅନ୍ତି ଯେ ସେଥିରେ ତିନି ଠାକୁର ଯାଆନ୍ତି। ଆଉ କେତେ ସୁନ୍ଦର ର ଘରେ ହୁଏ ହଁ ଗୋଟିଏ ରଥ ଏବେ ସବୁ ପୁରୁଣା ରଥ ଥିଲା। ଏବେ ନୂଆ ରଥ ପୁଣି ତିଆରି ହଉଚି, ରଥଯାତ୍ରା ପୂର୍ବରୁ କମ୍ପ୍ଲିଟ ହେଇଯିବ। ଆଉ ପୁଣି ରଥ ଟଣା ଆମେ ବି ରଥ ଟାଣିବାକୁ ଯାଉ।
ହଁ ହଁ ରଥ ଟାଣିବା ଭଳିଆ ପୁଣ୍ୟ କାମ କୋଉଠି ଅଛି?
ନାଇଁ ଯାଉ ସବୁ ବର୍ଷ ରଥ ଟାଣିବା ପାଇଁ ଯାଉ, ରଥଯାତ୍ରା ଦିନ ଯାଉ ବାହୁଡା ଦିନ ଆମେ ଯାଉ। ଯାଉ ଉ ପ୍ରସାଦ ପାଇକି ଏଇ ଯେ ରଥ ଭିଡିକି ପ୍ରସାଦ ପାଇକି ଘରକୁ ଆସୁ ସେଦିନ ଘରେ ବି ରୋଷେଇ ବାସ ହୁଏନି ତ ରାତ୍ ରାତି ବେଳା ଟା ହଉଚି ପାଇକି ଆସୁ। ମାନେ ସ ପରିବାର ସମସ୍ତେ ଗାଁ ର ପ୍ରାୟତଃ ସମସ୍ତେ ରଥ ଭିଡ଼ନ୍ତି ପ୍ରସାଦ ପାଇକି ସବୁ ଆସନ ଆଉ ରଷେଇବାସ ହୁଏନି। ନ୍ତିରେ ଆଉ।
ହଁ।
ଆଉ ବର୍ଷା ଟା ଟିକେ ବି ଯେତିକି କଣ କହିଲେ?
ମୁଁ କହିଲି ଆପଣଙ୍କ ମ୍ୟାରେଜ କୁ କେତେ ବର୍ଷ ହେଲାଣି?
ପାଖାପାଖି କୋଡିଏ ବର୍ଷ ହେଇଯିବ।
ଆପଣ ଆଗରୁ ଜବ୍ କରିୁଥିଲେ ମ୍ୟାରେଜ ଆଗରୁ?
ନାଇଁ ନାଇଁ କିଛି ଜବ ମୁ କରିନି।
ଆପଣଙ୍କ କଥାରେ ମତେ ସେମିତି ଲାଗୁଚି ତ ସେଇଥିପାଇଁ ପଚାରିଦେଲି।
ନାଇଁ ନାଇଁ କୌଣସି ଯବ ମୁଁ କରିନି।
ଆଜ୍ଞା।
ଏମତି ଆଉସବୂ ଆଉ ଆମେ ଗୃହିଣୀ ଏକ ପ୍ରକାର ଇ ଗୋଟେ ବଡ ଜବ ଆମର।
ହଁ ସେଇ ଆମର ତ କେ ଆପ ଆପଣଙ୍କର ବି ତ କେବେ ଛୁଟି ମାନେ କହିବା କଥା କେବେ ଛୁଟି ନାହିଁ କା ଆଜ୍ଞା ମାନେ ଏମିତି ଯୋଉ ଅ କୁହନ୍ତିନି ଅଫିସ ରବିବାର ଛୁଟି ହେଲେ ଆମର ରବିବାର ବେଶୀ କାମ।
ବେଶୀ କାମ ହେଇଯାଏ ଆମକୁ ରବିବାର ବି ମାନେ ଯୋଉଟା କଣ ଡବଲ କାମ କରିବାକୁ ପଡେ।
ଆଜ୍ଞା।
ସେମତିଆଉ।
ଆଉ ଆପଣଙ୍କ ଘରେ ସମସ୍ତଙ୍କର ଦେହ ଭଲ
ହଁ ଭଲ ଅଛି ସମସ୍ତଙ୍କର ଭଲ ଅଛି। ଗବାନଙ୍କ ଆଶୀର୍ବାଦ୍ରୁ ସମସ୍ତେ ଖୁସିରେ
ହଁ ଭଗବାନଙ୍କ ଆଶୀର୍ବାଦ ରୁ ସମସ୍ତେ ଭଲରେ ଥାଆନ୍ତୁ ଆପଣ ବି ଭଲରେ ଥାନ୍ତୁ।
ଚିଧା
ଆଉ ଆପଣ କଣ ଗୋଟେ ନୂଆ ରେସିପି କହିଲେ ମାନେ ଏମତି ବନେଇକି ସଟକଟରେ ଏମିତି ଯୋଉ ଟିଫିନ ରେ ଖାଇହବ।
ଟିଫିନରେ ଆମେତ ନର୍ମା କଣ କହିଲେ?
ଆପଣଙ୍କୁ ଯୋଉଟା ପସନ୍ଦ ସେଇଟା କୁହନ୍ତୁ।
ମତେ ସଟକଟ ରେ ଟିଫିନ ରେ ବ୍ରେଡ ଭିତରେ ଯାହା କିଛି ମୋର ପ୍ରିୟ ଜିନିଷ ଇଏ କରିକି ହାଲକା ବେସନ ପାଣିରେ ଦେଇକି ଆମେ ଖାଲି ତାୱରେ ତତେଇ ଦଉ। ସେ ହଉଚି ଯୋଉ ଆଳୁ ହଉ ସେ ଯୋଉ ମକା ଥାଉ ଘରେ ବିନ୍ସ ଥାଉ ଯାହା ଥାଉ ହଁ ଟିକେ ଆଳୁ ଦେଇଦେଲେ ଟିକେ ଇଏଟା ବଲା, ଆମେ ଯୋଉଟା ବ୍ରେଡ ଚପ ଅଧିକ ଛାଣି ଦଉଛେ ମାନେ ତେଲ ଭାଜି ହେବେ, ଜଷ୍ଟ ହାଲକା ତେଲ ବୁଲେଇ ଦେଇକି, ଆମେ ତାୱା ରେ ପତଳା ବେସନ ଦେଇ ଗରମ ଗରମ ଛୁଆଙ୍କୁ ହାଲକା ଦେଇକି ପିଲାଙ୍କୁ ପଠେଇ କରିବା ଆମେ, ଆଉ କମ ସମୟରେ ହେଲଦି ଖାଦ୍ୟ।
ଆଜ୍ଞା, ଆପଣଙ୍କ ପିଲାପିଲି କେତେ ଜଣ କି?
ମୋର ଗୋଟିଏ ପୁଅ।
ଓ ହୋ
ଆ ମୁଁ ରଖୁଛି।
ଆଜ୍ଞା, ଆଜ୍ଞା, ଆଜ୍ଞା।